ହାଲୋ ହଁ କଣ କରୁଛୁ?
ଏଇଠି ଅଛି ଆଉ।
ଆଉ ସରିଲା ଆମର ଏଠି ରୋଷେଇ ଚାଲିଛି।
ଆଜି କଣ?
ଆଜି ମାଛ ତରକାରୀ। ଡାଲି ମାଛ ଡାଲି ମାଛ ତରକାରୀ ମାନେ ମାଛ ତରକାରୀ। ମାନେ ବେଶୀ ଝୋଳ ରହିବନି କାହିଁକିନା ଡାଲିଟା ହଉଛି ନା।
ହଁ।
ହୁଁ ଆଉ ତୋର ଆଜି କଣ ସବୁ ହେଇଛି?
ମାଛ ମାଛ କଣ କଣ? କଣ୍ଟିଆ ମାଛ ରୋହି ମାଛ ଚୁନା ମାଛ
ପ୍ରକାର ମାଛ ସବୁ କଣ କଣ ମାଛରେ ଆଜି କରିଛୁ?
ଆଁ?
ମାଛରେ କଣ କଣ କରିଚୁ ସବୁ?
କଣ୍ଟିଆ ମାଛରେ କରିଛି- କଣ୍ଟ-କଣ୍ଟିଆ ମାଛରେ କରିଛି ବେସର।
ହଁ।
କଣ୍ଟିଆ ମାଛରେ ବେସର ଆଉ ଚୁନା ମାଛ ସେମିତି ଭଜା ହେଇଛି ଆଉ ଇଏ ବି ସେମିତି ଭଜା ହେଇଛି ଆଉ ପୋଟଳ ଆଳୁ ଭଜା ଆଉ କଣ ପଣସ ମଞ୍ଜି ଭଜା।
ତାଆଲେ ଆଜି ଏତେ ପ୍ରକାର ଆଇଟମ୍ ବନେଇଚ ନାଇଁ।
କଣ?
ଏତେ ପ୍ରକାର ଆଇଟମ ବନେଇ ଦେଇେଇ ସାରିଲୁଣିୁ?
ହଁ ପୁଣି ସକାଳେ ଚକୁଡି ଚଟଣିୀ ସବୁ
ହୁଁ ଆଉ ସକାଳ ଜଳଖିଆ?
ଚକୁଳିଆ ଚଟଣି ବା। ତୋର? ତୁ ପଚାରିଲୁ ତ ପୁଅର କୋଉ ଓଡସ ଟା? ଆଁ ହ୍ୟାଲୋ।
ହ୍ୟାଲୋ ଶୁଭୁଚି?
କୋଉ ଅର୍ ଖାଉଛି ପଚାରିଲୁ? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ। ଆଉ ପୁଅ କୋଉ ଓଟସ ଖାଉଛି ପଚାରିଲୁ?
ହଁ ଆରେ ସେଇ ଚକୋଲେଟ ର ବା।
ହଁଜି ତା ନାଁ କଣ ବେ?
ତା ନା ଟା ତତେ ଦେବି ତ ପଠେଇବି ଫଟୋରେ ପଠେଇବି ତୋତେ
ହଁ ମତେ ପଠେଇବୁ ଆଉ।
ଆଁ। ଏବେ ଶୁଭୁଛି କ୍ଲିଅର ନା ଶୁଭୁନି?
ହଁ ଶୁଭୁଛି କିନ୍ତୁ ସ୍ଲୋ ଶୁଭୁଛି।
ହଁ କିଛି ଗୋଟେ ରହୁଛି ଅସୁବିଧା ଆଉ।
ହଁ।
ଆଉ ମୁଁ ତ ତାର ନା ଯୋଉ ଫଟୋଟା ଆସେ ମୁଁ ଫଟୋଟା ତୋତେ ପଠେଇଦେବି କଣ ସେଟା ରହୁଛି ହେଲା।
ହଁ।
ହୁଁ ମତେ ପଠେଇଦେବି।
ତୋ ପୁଅ ନାହିଁ କି?
ନା ମୁୋ ପୁଅ ଅଛି ଯେ କିନ୍ତୁ ଶୋଇଛି ସେ ଯାଇଥିଲା ଯୋଉ ଯୋଗ କ୍ଲାସ ଯୋଗ ନା ନା ନା ଯୋଗ ଥିଲା ନା ହଁ। ଯୋଗ ଥିଲେ ଆଜି ସକାଳୁ ଉଠିକି ପଳେଇଛି ପ୍ରାୟ ଚାରିଟା ସାଢ଼େ ଚାରିଟା ବେଳଳେ ତାଙ୍କର ଯୋଗ ଥିଲା ସେ ପଳେଇଥିଲା ଆସିକି ଶୋଇପଡ଼ିଛି ଆଉ।
ହଁ ହଁ।
ତାଙ୍କର ସେଠି ସବୁ ଖାଇବା ଥିଲା ଯୋଗ କଲେ ଖାଇବା ପିଇବା ସବୁ ଦେଲେ ମାନେ ସକାଳର ସକାଳ ଭୋଜନଟା ଭୋଜନଟା ଦେଲେ।
ହୁଁ ଆଉ କଣ
ଆମର କଣ ଆଉ ପଖାଳ ମାଛ ବଜା ଖିଆ ହେବ ମାନେ ଦ
ନାଚିବ କଣ ନା
ମୁଁ କହିଲଲି ସକାଳେ
ନାଚିବୁ ତମେ ଯାଇ ପରେ କଥା ହବ କେ କଣ କହିଲୁ
ମୁଁ କହିଲି ସକାଳେ ଖିଆ ହେଇଥିଲା ଏବେ ଖିଆ ହେବ ଆଉ ପଖାଳ ମାଛ ଭଜା ଆଉ
ହଉ ନା ସମସ୍ତେ ବେେଶରେ ଖାଇଲେ ମୁଁ କିନ୍ତୁ ପଖାଣିକି ଖାଇବି କାରଣ ମସଲା ଖାଇବିନି ଅ ଆଛା ସିଏ କଲ କରିଚି ନା ତମେ କଲ କରିଛ। ଅଭିଲିକା ତାଙ୍କୁ କହିଦବ ମୁଁ ମୁଁଟିକେ ବାସନା ମାଜିକି ଆସେ। ଆରେ ଆଉ କଣ?
ହଁ
ଆଉ କଣ ତୋ କଥା କହ।
ମୋ କଥା କଣ ଆମର ବା ଘର ଖାଲି କରାହେବ ସେଥିପାଇଁ ସେଥି ପାଇଁ ଚାଲିଛି ସବୁ ପେଟି ଫେଟି ନା ନା ଆଉ କରି ନାହାନ୍ତି। ଆଉ ତାହେଲେ କୁଣିଆ ଘରେ
କାଲିିବା ଯିବେ ସବୁ ସ୍କୁଲ ସକାଳୁ।
ହଁ କାଲି ସକା ସକାଳୁ ତ ହେଇଗଲାଣି।
ଦେଇଚିନା
ପଚିଶ ତାରିଖ ହଁ ହଁ ପଚିଶ ତାରିଖ ଯାଏଁ।
ହଁ
ପଚିଶ ତାରିଖ ଯାଏ ହବ ସକାଳୁ ଛଅଟାରୁ ଦଶଟା ସାଡେ ଦଶଟା।
ହେଇନା ବି ଭଲ ପାଗ ଅଛି ବା।
ହଁ ସିଏ ସେଇଆ ହୁଏ ଯେତେବେଳେ ମାନେ ସ୍କୁଲର ଛୁଟି ଟା ଇଏ ହୁଏ। ପଢ଼େଇକି ଛୁଟିଟା ବଢ଼ାନ୍ତି କିମ୍ବା ସକାଳୁ କ୍ଲାସ୍ କରନ୍ତି ସେ ପୁଣି ପାଗଟା ଭଲ କରିଦିଏ ହଉ ହଉ ଭଲ ପିଲା ଏକ ଟିକେ ଯାଆନ୍ତୁ ତଥାପି ପାଗ ଭଲ ଦେଲେ କଣ ହେଲା ଗରମ ହଉଛି ନା ସେମିତି।
ହଁ ହଁ ହଁ
ତେଣୁ ଏବେ କିଛି ଦିନ ସକାଳୁଆ ହେଉ ତାପରେ ଯେମିତି କରିବା କଥା କ୍ଲାସ୍ କରିବେ ଆଉ।
ଆଉ କଣ? ଆଉ କଣ କହ?
ହଁ ହ୍ୟାଲୋ
ହଁ
ଶୁଭୁଚିଟି ମୋ କଥା।
ହଁ ଶୁଭୁଛି କିନ୍ତୁ ପୁରା ସ୍ଲୋ ଶୁଭୁଛି।
ଓହୋ ଆଉ ଭାଇନା। ଭାଇନା ତ ଅଫିସରେ ଆଉ ତାଙ୍କର ଆଜି ଡ୍ୟୁଟି ପଡ଼ିଯାଇଛି ଆଉ।
ହଁ ହଁ
ତାଙ୍କର ଯୋଗ କ୍ଲାସ ମାନେ ଯୋଗ ଡେ ପାଇଁ ଯୋଗ ଦିବସର ଆଜି ରହିଯାଇଛି ତାଙ୍କର ଇଏଟା ଆଉ ଛୁଟି ନାହିଁ ଆଉ।
ହ୍ୟାଲୋ
ହଁ
ଆରେ ସାଇ ଆଉ କଣ? ରୋଷେଇ ମତେ ଟିକେ ଆଜି ଛାଡିବୁ ସେ ଓଟସର ଇଏ ଟା ହେଲା।
ହଁ ହଁ।
ସେଇଟା ବିନା ସୁଗାର ବାଲା।
ହଁ ହଁ ସେଥିରେ କିଛି ମିଠା ଫିଠା କିଛି ନାହିଁ ତମେ ସମସ୍ତେ ସେ ଖାଇପାରିବ ଯାହାର ଥାଇରଏଡ଼୍ ଅଛି କି ଯାହାର ବି ଯାହା ଥିବ
ହଁ ହଁ ହଁ ନା ଏଇଟା ତାଙ୍କ ଦିଅନ୍ତିନି ନା କହିଛନ୍ତି କି ଏଇଆାକୁ ହିଁ ଖାଇବ।
ହଁ ତାଙ୍କର ସୁଇମିଂ ରେ କଣ କହିଲୁ ଯୋଉଥିରେ ମାନେ ନଥିବ ମିଠା ନ
ହଁ ଭଲ ମତେ କିନ୍ତୁ ସେଇଭଳିଆ ଦର ଦକାର ମାନ କଣ କହିଲୁ ସକାଳେ ବ୍ରେକଫାଷ୍ଟ ହିଁ ପଖାଳ ପଖା ମୁଁ ଖାଇଲା ଆଳୁକୁ ଥଣ୍ଡା ହେଇଯାଉଛି ସେଇ ଗୋଟେ ନେଇ ଆଇଲେ
ହଁ ମିଠା କମ୍ ଥିବ। ହୁଁ କମ ମିଠା। ଭଲ ଲାଗିବ? ହଁ ଭଲ ଲାଗିବ ତୁ କ୍ଷୀରରେ ବନେଇକି ଥରେ ଟିକେ ଖା ବୁଝିପାରିଲୁ।
ହୁଁ।
ତାକୁ କ୍ଷୀରରେ ବନେଇ
ଧର କ୍ଷୀର ମୁଁ ନ ଖାଇଲେ ଖାଲି ଉଷୁମ ପାଣି ରେ
ଭଲ ଲାଗିବନି କାହିଁକି ନା ସେଥିରେ ମିଠା ନାହିଁ ନା। ବୁଝିପାରୁଛୁ ମିଠା ନାହିଁ ଯେହେତୁ
ନିଆ ଚିଲି
ତାହେଲେ ଅମୁଲ ରେ କରିକି ଖା? ହଁ ତାକୁ ଟିକେ ଗରମ ପାଣି ବସେଇକରି ଗରମ ପାଣିଟା ଯେଉ ଟି
ନାଇଁ ଖାଲି ଗରମ ପାଣିରେ ବି ପକେଇକି ଖାଇଲେ ଭଲ ଲାଗିବ
ଖାଲି ବାନେଇଲେ ଜମା ବି ଭଲ ଲାଗିବନି ତତେ? ହଁ ନହେଲେ ଅଳ୍ପ ଗୋଟେ ଚାମଚ ବନେଇକି ଖାଆ। ହଁ କ୍ଷୀରରେ ତା ଦେହରେ ଟିକେ ମହୁ ପକେଇ ଦେଇଦେଇକି ଖାଇବୁ। ଆରେ ପସନ୍ଦ ନାହିଁ ମୁଁ ବୁଝୁଛି ଯେ କିନ୍ତୁ ତୁ ମାନେ ଖାଲିଟା କେମିତି ଖାଇବୁ ଯେମିତି ହଉ ଟିକେ ଅମୁଲ ଫମୁଲ ଟିକେ ନହଲେ ପକେଇକି ତାଦେହରେ ଟିକେ ମହୁ ପକେଇକି ଖା। ହେଲା ମୁଁ କହିଲି ଅମୁଲ ଆଉ ମହୁ ପକାଇକି ଖା।
ହଁ ମହୁଟା ପ ଥିଭିି।
ହଁ।
ମହୁ ତା ବାବା ମହୁ ଆଣିଚି କୋଉ ମହୁଁ କହିଲୁ ଯୋଉ ଯାଇନଥିଲେ କି କାଶୀପୁରୁ।
ହଁ।
ସେଠି ଜଣେ ମହୁ ମାରିକି ମାରୁଥିଲା ସାଙ୍ଗେ ସାଙ୍ଗେ ଆଇଲେ।
ସେଇ ମହୁ ପକେଇକି କାରଣ ଯେହେତୁ ଯେଥିରେ ମିଠା ନାହିଁ ମାନେ ପାଟିକି ତତେ ଜମା ବି ଭଲ ଲାଗିବନି ସେଥିରେ ଟିକେ ତୁ ଇଏ ପ ପକେଇକି ମହୁ ପକେଇକି ଖାଇବୁ ହେଲା ଅମୁଲୁ ଟିକେ ପକେଇେବ ମଉହୁ ଟିକେ ପକେଇେବୁ କ୍ଷୀର ନ ଖାଇଲି ନାଇଁ।
ହୁଁ ହୁଁ।
ସେମିତି ହିଁ ଖା ଆଉ ନା ନା ମୋତେ ମୋତେ ସେସବୁ ଓଡ଼ସ୍ ସେ ସେ ସବୁ ମୋତେ ଭଲ ଲାଗେନି। ସେ ମୋ ପୁଅ ଖାଏ ଛୋୁ ମେଙ୍ଗ
କଣ କରିବି। ଖାଲି ପେଟରେ ସକାଳୁ ରହିଗଲା ବେଳେ ପଖାଳ ଖାଇଲା ବେଳକୁ ଆଡେ ଥଣ୍ଡା
ହଁ।
ସେଥିପାଇଁ ତ ଆଜି ଇଚ୍ଛା ହେଲା ଟିକେ ଯେଉ ଆମ୍ବକୁ ମୁଢ଼ି ଖାଇବା ପାଇଁ ମୁଁ କହିଲି ସବୁଦିନ ସେଇ ଚକୁଳି ଇଟିଲି ଏଇସବୁ ଖିଆ ହେଉଛି ଆଜି ଟି କେ ଆମ୍ବ ଆଉ ମୁଢ଼ି ଟିକେ ଖାଇବା ମାନେ ପୂର୍ବରୁ ଯେଉଁ ଖାଉଥିଲେ। ଗାଁରେ ଥିଲାବେଳେ।
ହୁଁ।
ସେଇ ଖାଦ୍ୟର ଯେଉଁ ମଜା ଥିଲା ମୁଁ କହିଲି ଆଜି ଟିକେ ଖାଇବା ମୋ ଝିଅ ବି ଜମା ଖାଇନଥିଲା। ଖାଇଲା ଆଜି ଖାଇଲାଠୁ କହିଲା ନାଇଁ ଭଲ ଲାଗୁଛି। ମୁଁ କହିଲ ଆରେ ଏସବୁ ଜିନିଷ ଭଲ ଲାଗେ ଏସବୁ ହଉଛି ଦେଶୀ ଖାଦ୍ୟ ଗାଁ
ଏ ଯୋ ସ୍ପଡି ଲାଇଟସ ହେଲେ ଏ କଣ ପୁରା ମୁଣ୍ଡକୁ ବି ଧରିବ?
ହଁ, ଆଉ ମୋର କଣ ହଉଛି? ପୁରା ମୁଣ୍ଡ ବିନ୍ଧା ହଉଛି ଆଉ।
ତୋର ବି ଅଛି?
ହଁ।
ଏବୋ ଚାଇଁଛାଇଁ ମାରିଦଉଛି?
ଚାଇଁ ଚାଇଁ ମାରୁଚି ପା, ଏଇ ଯୋଉ ଯେତେବେଳେ କରୁନଥିଲି କି କମ୍ପ୍ୟୁଟର କ୍ଲାସ ହେରିକା ଯାଉନଥିଲି। ହେଲା ତତେ କଣ କହିଲୁ ଏଇ ଯୋଉ ନଇକି ରହିବା ପାଇଁ ପଡିବ। ସେ ନଈକି ରହିବା ହେଲା ଅଧିକା ସମୟ ନଈଁକି ରହିବା ସେଇଟା ସେ ଶିଖୁଥିଲି ଆଉ ଯେଉଁ ଇଏ ଶିଖୁଥିଲି କଣ କହୁନୁ ଡ୍ରେସ୍ ତିଆରି କରିବା ଶିଖୁଥିଲି। ସରେ ସବୁ କାମ କର କଣ ହଉଛି କହିଲୁ ତୋତେ ବେକ ଟା ନଇକି ରହିବ ନା।
ହୁଁ।
ତ ସେତିକି ବେଳେ ହିଁ ମୋ ପ୍ରୋବ୍ଲେମ ମାନେ ସେତିକି ବେଳୁ ହିଁ ସେଟା ବାହାରିଥିଲା। ହେଲା ତା ପରେ ଏବେ ଡକ୍ଟର ମନା କରୁଛନ୍ତି ମାନେ ଯେତେ ସିଷ୍ଟେଟ୍ ମାନେ ସିଧା ବସିକି ଯାହା କାମ କରିବ ପୁରା ଟୋଟାଲ ଏମିତି ନଇଁକି ପିଲା ମନେ ଫୋନ୍ ଯେଉଁ ଦେଖୁଛ ନହିଁକି ଏସବୁ କରିବନି ହେଲା। ଆଉ।
ତୁ କ ୟା ପାଇଁ ମେଡିସିନ କଣ୍ଟିନିଉ କରୁଚୁ କିଛି?
ମେଡିସିନ ମାନେ ଏଇତ ଖାଉଛି ମଝିରେ ଖାଉଥିଲେ ଏବେ ଛାଡି ଦେଇଛି ହେଲା। ପୁଣି ଏବେ ଦି ତିନି ଦିନ ହେଲାଣି ମୁଣ୍ଡ ଫୁଣ୍ଡ ବିନ୍ଧା ହଉଛି ଭଲ ଲାଗୁନି।
ହ ହଁ ମୋର ଯୋଉ ଦି ଦିନ ହେଲାଣି ମୁଁ ସେ କ ଦଉଛି ଟିକେ, ନହେଲେ କାଲି ତ ପୁରା ମୁଣ୍ଡ ଚାଇଁ ଚାଇଁ ମାତେ ଏଇ ଯଉ ଆଇବ୍ରୋ ପାଖ ଗୁଡା ବିନ୍ଧା ହଉଛି। ଆଖି ପାଖି ବି ଭାରି ବିନ୍ଧା ହବ ନା?
ମୁଁ ସେ ହଁ ଆଖି ବିନ୍ଧା ହେବ, ମୁଣ୍ଡ ବିନ୍ଧା ହେବ, ଆଉ ଯଉ ବ୍ୟାକ୍ ସାଇଡ଼୍ ବୋହୁତ ଜୋରେ ପଛପଟା ଏ ଏତେ ଜୋରେ ବିନ୍ଧା ହେବ ଯେ ମାନେ ହଁ ବେକବନ୍ଧା ହେଉଛି ମୋର ହୋଉଛି।
ଦେଲା ପରେ ଟିକେ ଭଲ ଲାଗିଲା।
ହଁ ତାପରେ ମୋର ଏଇ ଯୋଉ କାମ ପଡି ଯାଉଛି ଏବେ ଘର ଖାଲି କରିବା କାମ ହେଲା ଏ କେତୁ ଲାଗିବ ମାସେ ପୁରା।
ସକାଳୁ ସେମି ଗାଧେଇ ଟିକେ ସେ କ ତାପରେ ଏଇଟା ବି ଥଣ୍ଡା ହେଲେ ବି ବାହାରିବା।
ହୁଁ ହୁଁ। ଅଧିକା ଥଣ୍ଡା ରହିଲେ ଏଇ ଯୋଉ କଣ କହିଲୁ ମୁଁ ଏଇ ଯଉ ଏବେ କିଛି ଦିନ ହେଲାଣି ଜୋଉ ସକା ଖାଲୁ ଗାଧୋଇ ପଡ଼ନି କି?
ହଁ।
ସେଥିପାଇଁ ବି ଥଣ୍ଡା ହଉଯିବ, ଆଉ କଣ କରିବି କହୁନୁ?
ଉଁ ହୁଁ ହଁ ହଉ ହଉ ତୁ କଣ କରେ? ମୁଁ ସନ୍ଧ୍ୟାବେଳେ ତତେ କଲ୍ କରିବି ଆଉ ଆ। ହ୍ୟାଲୋ। ହ୍ୟାଲୋ।